ହଁ ଭଲ ଅଛନ୍ତି।
ସକାଳ ବନ୍ଧୁ।
ଶୁଭ ସକାଳ ଭଲ ଅଛନ୍ତି। ହଁ ଭଲ ଅଛନ୍ତି।
ଭଲ ଅଛି ଭଲ ଅଛି।
ହଁ ଆମର ଦେହ ବି ଭଲ ଅଛି। ଆଉ ଆଜି ଆସ
ଆଉ ଆସ ଆସ ଜଲ୍ଦି। ହଁ ମୁଇଁ ବାହାରୁଛି ଆପଣ ହେଲେ ବାହାରନ୍ତୁ। ମତେ ଥାର୍ଟି ସେକେଣ୍ଡ ଲାଗ ତିରିଶ ତିରିଶ ସେକେଣ୍ଡ ମଧ୍ୟରେ ମୁଁ ପହଞ୍ଚୁଛି।
ଆପଣ ବାହାରିଲେଣି।
ହଁ ଆଜ୍ଞା ଠିକ ଅଛି ଆଜ୍ଞା। ନିଶ୍ଚୟ ଭାବେ ଆମେ ଆପଣଙ୍କ ଆସିବା ବାଟକୁ ରହିଛୁ।
ହୁଁ ହୁଁ ହୁଁ ନାଇଁ ମୁଁ ପହଞ୍ଚିଲି। ଆପ
ଆଜ୍ଞା ହଁ ବାହାରିଲିଣି ଆଜ୍ଞା। ଆଜି ଆଜ୍ଞା ମୁଁ କଣ କହୁଥିଲି ବାହାରି ଥାନ୍ତି। କିନ୍ତୁ ମୁଁ ଆଜି ଆସିପାରିବିନି। ସେଥିପାଇଁଁ ଆପଣ କଲ କରବି ବୁଝିଲେ ନା।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ କଣ ଅସୁବିଧା କଣ ହେଲା?
ଅସୁବିଧା ଆଜ୍ଞା ବୟସରେ ଜାଣିଛନ୍ତି। ସବୁ ବିଭିନ୍ନ ପ୍ରକାର ପ୍ରକାର ଅସୁବିଧା ହଉଛି ଆଜ୍ଞା। କଣ? କହିବି ଗୋଟେ ଅସୁବିଧା ଥିଲେ ଆପଣଙ୍କୁ କହିଥାନ୍ତି। ବିଭିନ୍ନ ପ୍ରକାର ଅସୁବିଧା ଆଜ୍ଞା। ଶରୀର ଆଉ ଆଜ୍ଞା ବୟସ ହେଇଗଲେ ଆଉ ଶରୀର ସାଙ୍ଗ ଦଉନି ବୁଝିଲେ ନା।
ହୁଁ ହୁଁ ନାଇଁ ଠିକ କଥା ତ କହିଲେ। ଆମେ ସେ ଏଥି ଯୋଗୁ ବୋଲି ଏଇ ଜିନିଷ ଟା ଷ୍ଟାର୍ଟ କରୁଛେ କଥା ହେଇକି। ଆଉ କଣ କରିବା? ଆମକୁ ଆ ଶକ୍ତି ତ ରହିବାକୁ ପଡିବ ହିଁ। କଣ ହେ ହେଇଛି କଣ ଆପଣଙ୍କୁ?
କିଛି ନାହିଁ ଆଜ୍ଞା। ଟିକେ ଶରୀର ଅସୁସ୍ଥତା ଯୋଗୁ ମୁଁ ଯାଇପାରିଲିନି। କିନ୍ତୁ ଆଜ୍ଞା ମୁଁ ଏଇଠି ଗୋଟେ ଆପଣଙ୍କୁ କଥା କହିବାକୁ ଚାହିଁବି। ଯୋ ଆମେ ଯେ ଆମେ ଆରମ୍ଭ କରିଛେ ଆମର ସବୁବେଳେ ଶୁ ସକାଳ ଭ୍ରମରଟା। ବୁଝିଲେ ନା ସକାଳ ଭ୍ରମଣ ଟା। ବୁଝିଲେ ଏଇଟା ନିହାତି ଭାବେ ଆମ ଦେହ ପାଇଁ ବହୁତ ଭଲ ଆହାର ପ୍ରଭାବ ପଡିଛି। ବର୍ତ୍ତମାନ ଟିକେ ଥଣ୍ଡା ଫଣ୍ଡା ହେଇଯାଇଛି ବୋଲି ମତେ ଯିବାକୁ ଇଛ ଛା ହେଲାନି ତ ଆଜି ଗଲିନି ବୁଝିଲେ ନା। ଆଜି କାଲିର ପିଲା ଦେଖନ୍ତୁ ଆଜ୍ଞା ଦିନ ରାତି ମୋବାଇଲ ଧରି ବସିଲେ। ବୁଝିଲେ ତ ଆଉ କିଛି ଲୋକ ବାହାରକୁ ଯିବାକୁ ଲୋକ ଲୋକ ଟିକେ ଖେଳାବୁଲା କରିବାକୁ ଏତେ ପସନ୍ଦ କରୁନାହାନ୍ତି। ବୁଝିଲେ ତ ଆମେ ଯାହଉ ସେତିକି ଆମେ କରିପାରୁଛେ। ନିଜର ଶାରୀରିକ କ୍ଷମତା ବି ବଢୁଛି। କିଛିଟା ରୋଗ ପ୍ରତିରୋଧକ ଶକ୍ତି ବଢୁଛି ନା କଣ କହୁଛନ୍ତି?
ହୁଁ ହୁଁ ହୁଁ ହୁଁ ବହୁତ ଠିକ କଥାଟା କହିଲେ ଆପଣ। ହୁଁ ସେଇଭଳି ଭାବେ।
ସେମତି ମୁଁ ବି ସେୟା ମନସ୍ତ କରି ବାହାରିଛି। ଆଉ ସକାଳୁ କିନ୍ତୁ ଆମେ ଯଦି ଯିବ ବା ଟିକେ ଗ୍ରସ୍ତରେ ସକାଳ ଗ୍ରସ୍ତରେ ଯାଇ ଫେରିଲେ। ବଡି ବି ସୁସ୍ଥ ଲାଗୁଛି। ବଡି ବି ସୁସ୍ଥ ଲାଗୁଛି। ହଁ ବଡି ବି ସୁସ୍ଥ ଲାଗୁଛି ଦେହକୁ ବି ଭଲ ଲାଗୁଛି। ମନ ପ୍ରଫୁଲ୍ଲ ରହୁଛି ସଖାଳର ସେଇ ଥଣ୍ଡା ପବନ ସହିତ ଆଉ ସକାଳର ଆଉ ମାନେ ପାଣି ପାଗ ବହୁତ ଭଲ ଲାଗୁଛି। ତା ସହିତ ଏ କଣ ଆପଣଙ୍କ ଭଳି ଜଣେ ବନ୍ଧୁ ଯଦି ମିଳିଯାଆନ୍ତି ସକାଳ ଗସ୍ତରେ ଦିନଟା ତ ଆହୁରି ବଢ଼ିଆ ଭଲ ହେଇଯାଏ ହଁ ଏମିତି ଭାବେ ଆଉ। ଆପଣ ବି ଦେଖ ଦେଖନ୍ତୁ ଦେହକୁ ପ୍ରତି ଟିକେ ଜାଗ୍ରତ ରୁହନ୍ତୁ ଆଉ ଆପ ପଣଙ୍କ ମେଡିସିନ ଯେମିତି ଖାଉଛି ପ ଟିକେ ତାକୁ ଖାଇବା ସହିତ ଚେଷ୍ଟା କରନ୍ତୁ ପ୍ରତ୍ୟେକ ଦିନ ସକାଳୁ ଟିକେ ଆସି ବ୍ୟାୟାମ କରି ଯୋଗ ବାଗ କରି ଟିକେ ଆସିବେ ପାଇଁ ଟିକେ ଚେଷ୍ଟା କରନ୍ତୁ ଆଉ।
ହୁଁ ହୁଁ ତା ସହିତ ମୁଁ ବି ଆମ ଘରେ ବି କହୁଛି। ଆମ ପରିବାରକୁ ବାପା ଭାଇ ଭଉଣୀ ମୋ ଇ ଙ୍କୁ। ସସିଏ ଯେମିତି ଆସିବେ ଉଠିବେ ସକାଳୁ ଆମେ ମିଶିକି ଯେମିତି ଆମେ ବ୍ୟାୟାମ କରି
ବ୍ୟାୟାମ ତ ହଉଛି ତାଛଡ଼ା
ହୁଁ ହୁଁ ସେୟା।
ଏବେ ଆଜ୍ଞା ବର୍ତ୍ତମାନ। ବର୍ତ୍ତମାନର କଥା ନୁହେଁ ଚେ ବର୍ତ୍ତମାନର କଥା ଆଜ୍ଞା କେବଳ ଆମର ଯଉଟା ଆମର ଶରୀର ବ୍ୟାୟାମ ବ୍ୟାୟାମ କରୁଛି ସେଇଟା ନାହିଁ। ଜଉ ମନ ଖୋଲିକି ଦିପଦ କଥାବାର୍ତ୍ତା ହେଇପାରୁଛେ ସେଇଟା ବି ଆମ ଶରୀର ଏବଂ ମାନସିକ ସିକ ସ୍ତରରେ ବହୁତ ମାନେ ଭଲ ଲାଭ ଦାୟକ ଅଛି। ବୁଝିଲେ ନା ଆପଣଙ୍କର କଥାବାର୍ତ୍ତା ହେଲେ ହସିଲେ। ମନ ର କଥା ଜଣେ ଜଣକୁ ଆଉ ଜଣକୁ ମାନେ କହିଲେ ବୁଝିଲେ ନା ନିଜ ଭିତରେ ଟେନସନ୍ ବହୁତ କମିଯାଏ ଏବଂ ଆପଣଙ୍କର ଯୋଉଟା କହିବା ଆମର ହାପି ହରମୋନ ଖୁସି ହରମୋନ ସେଇଟା ବହୁତ ମାତ୍ରାରେ ସଞ୍ଚାରିତ ହୁଏ ବି ଦେହରେ ବୁଝିଲେ ତା ଫଳରେ କଣ କି ଆମ ଶରୀର ଟା ବହୁତ ସୁସ୍ଥ ରୁହେ ଭଲ ଅନୁଭବ ହୁଏ। ବୁଝିଲେ ଆଜ୍ଞା ଦେଖନ୍ତୁ ଆଜି କାଲି ଆ ପଣ ତ ଆଜ୍ଞା ସରକାରୀ ଚାକିରି ଲୋକ ବୁଝିଲେ ଆପଣଙ୍କୁ କିଛି ଏତେ ମାନେ ଏତେ ଟେନସନ୍ ପଡୁନଥିବ ଆମ ଲାଇଫ ରେ ହିଁ ବହୁତ ସମସ୍ୟା। ବୁଝିଲେ।
ହୁଁ ହୁଁ ନାଇଁ ଠିକ୍ କହିଲେ ଆପଣଙ୍କ
ଦଶ ରୁ ପାଞ୍ଚ ଚାଲିଲେ। ଆପଣଙ୍କର ଯାହା ହେଲେ ବି ଜୀବନରେ ଗୋଟେ କିଛିଟା ଗୋଟେ ଅଛି ଏତିକି ଅଛି ଯେ ଆମେ ଆଜି ଖରା ହଉ ବର୍ଷା ହଉ ଶୀତ ହଉ କିଛିଟା ଆମେ ସରକାର ତରଫରୁ ଦରମା। ପାଇପାରିବା ବୁଝିଲେ ଆମେ ସେତିକି ପାଇପାରୁନୁ ଆଜ୍ଞା ବହୁତ କଷ୍ଟ କରିବାକୁ ପଡୁଛି ସେଇଟା ଟିକେ ଆଜ୍ଞା ଅସୁବିଧା ହେଇଯାଉଛି ଆମର।
ହୁଁ।
ନାଇଁ ଆପଣ ତ କହିଲେ ଆଗରୁ ବି କଥାରେ ଅଛି ସରକାରୀ ଚାକିରିୀ କିନ୍ତୁ ଆଗ ଭଳିଆ ଆଉ ଏଇ ଜିନିଷ ନାହିଁ। ଧୀରେ ଧୀରେ କର୍ତ୍ତବ୍ୟ ଗୁଡ଼ାକ କାର୍ଯ୍ୟ ଗୁଡ଼ାକ ବଢ଼ି ବଢ଼ି ଚାଲିଛି ପ୍ରେସର ବି ସେମିତି ପଡୁଛି। ତଥାପି ଯଦି ଆ ଆପଣଙ୍କ ସହିତ ଆମେ ଉ କମ୍ପାୟାର କରିବା ତାହେଲେ କିଛିଟା ମାତ୍ରାରେ ଏଇ ସରକାରୀ ଚାକିରି ଟା ଭଲ ହିଁ ରହିବ। ଆଉ ତାର ସୁବିଧା ସୁଯୋଗ ନିହାତି ଟା ଭଲ ରହିବ। ରହୁଛି ଆଉ। ଆପଣଙ୍କ ମାନେ ଦୈନନ୍ଦିନ ଜୀବନ ହଉ, କିମ୍ବା ପୁରା ଲାଇଫ ଭିତରେ ଜିନିଷ ଟା ଭଲ ରହିବ ଆପଣଙ୍କ ପ୍ରତି ସମ୍ମାନ ରହିଛି।
ନାଇଁ ଆଜ୍ଞା ଘରୋଇ ଚାକିରିରେ ବି ଦରମା ବହୁତ ଅଧିକ। ମୁଁ ଆପଣଙ୍କୁ ସତ କଥା କହୁଛି ଦରମା ବହୁତ ଅଧିକ। କିନ୍ତୁ ଆଜ୍ଞା ସେଇ ହିସାବ ରେ କର୍ମ ଚାପ ବି ବହୁତ ଅଧିକ ରହୁଛି। ବୁଝିଲେ ନା। ମାନେ କାର୍ଯ୍ୟ ଚା ବହୁତ ଅଧିକ ରହୁଚି। ସରକାର ଆମର ଘରୋଇ ସଂସ୍ଥାରେ। ଦେଖନ୍ତୁ ଆଜ୍ଞା ମୁଁ ଯାଉଚି ସକାଳ ଆଜ୍ଞା ନଅଟା ରୁ ଯାଉଚି। ଆସିବାର ଆଜ୍ଞା ଆପଣଙ୍କର ସମୟ ହେଉଚି ସନ୍ଧ୍ୟା ପାଞ୍ଚଟା। କିନ୍ତୁ ଆମର ସେମିତି ଆଜ୍ଞା କିଛି ନିଶ୍ଚିତ ସମୟ ନ ନଥାଏ। ଦରକାର ପଡ଼ିଲେ ବୁଝିଲେ ଆମ କର୍ମ କରିବାରେ ଉଁ ଯୋଉ ଆମେ ଯୋଉ ସଂସ୍ଥାରେ କଳରେ କାମ କରୁଚୁ ଗୁ ଆମର ଘରୋଇ କଳରେ ଦରକାର ପଡିଲେ ସେଠି କିଛି ଯଦି ସୁବିଧା ଅସୁ ଅସୁବିଧା ହେଇଯାଏ ଆଜ୍ଞା ଆମକୁ ରାତି ଦଶଟା କଣ ଏଗାରଟା ଯାଏ ବି ରହିବାକୁ ପଡୁଚି। ବୁଝିଲେ। କିନ୍ତୁ ଦରମା ଆଜ୍ଞା ସେଇ ହିସାବ ରେ ବହୁତ ଭଲ ମିଳେ। ଏଇଟା ମୁଁ ଜାଣିଚି।
ହୁଁ ହୁଁ।
ଆରମ୍ଭରୁ ମୁଁ ବହୁତ ପରିଶ୍ରମ କରିଚି। ବୁଝିଲେ।
ହୁଁ ହୁଁ ହୁଁ।
ଆରମ୍ଭରୁ ମୁଁ ବହୁତ ପରିଶ୍ରମ କରୁଥିଲି ଅଳ୍ପ ଦ୍ବୟ ଆୟରେ। କିନ୍ତୁ ବର୍ତ୍ତମାନ ମୁଁ ଭାବୁଚି ତାହା ମତେ ସାହାଯ୍ୟ କର ହେଲା। ଏବେ ମୁଁ ଜିନିଷଟି ଶି ଶିଖି ଯିବାରୁ ଟିକେ ଅଧିକ ଦରମା ଆଜ୍ଞା ସଞ୍ଚୟ କରିପାରୁଚି। ବୁଝିଲେ। ଆଜ୍ଞା ଆଜିକାଲି ଜୀବନର କଣ ଦରକାର, ଭଲ ଘର ଖଣ୍ଡେ ଭଲ ଗାଡି ଖଣ୍ଡେ ଦରକାର ଆଜ୍ଞା। ମୋ ଛୁଆ ପାଇଁ। ଆଉ ଗୋଟେ କିଛିଟା ଗୋଟେ ସୁରକ୍ଷିତ ଫାମିଲି ଆପଣଙ୍କର ସୁରକ୍ଷିତ ପରିବାର ପାଇଁ। କିଛି କିଛି ଆମର ସେଭିଙ୍ଗ ରହିବା ଦରକାର।
ଦରକାର ହୁଁ ହୁଁ ହୁଁ ହୁଁ।
ନା କଣ କହୁଛନ୍ତି। ଆପଣଙ୍କର ଆଜ୍ଞା ସରକାର କେମିତି କଣ ରୁହେ?
ନାଇଁ ନାଇଁ ଠିକ୍ ଆପଣ କହିଲା ଭଳି ସେମିତି ତ ପରିଶ୍ରମ ରୁହେ। କିନ୍ତୁ ଆମର ଏମିତି ନୁହଁ କି ସକାଳ ନଅ ରୁ ରା ତି କାର୍ଯ୍ୟ ପଡିଲେ ଆପଣଙ୍କୁ ବି ଆମକୁ ବି ଏମିତି କାମ କରିବାକୁ ପଡିଥାଏ। କିନ୍ତୁ ଘରୋଇ ସଂସ୍ଥାରେ ଆପଣଙ୍କର ଟିକେ ଅ ଧିକ ରୁହେ। କାମ ଯେମିତି ରୁହେ ଆପଣଙ୍କ ଉପରେ ପ୍ରେସର ବି ସେମିତି ରୁହେ।
ଆଜ୍ଞା ଆଜ୍ଞା। ତ ଆଜ୍ଞା ଆପଣଙ୍କୁ ତ ମୁଁ ଯାହା ଭାବୁଛି ଅଫିସ ର କାମ କରିବା ସହିତ ଆଜ୍ଞା ଆପଣଙ୍କୁ ତ ଉଁ ଆପଣଙ୍କୁ ଆଜ୍ଞା ଆମର ମେନ୍ ଜାଗାକୁ ବି ଯାଇକି ଦେଖିବାକୁ ପଡୁଥିବ ଆଜ୍ଞା। ଫିଲ୍ଡ ଆଞା ଫିଲ୍ଡ କି ଯିବାକୁ ଯାଇକି ଦେଖିବାକୁ ପଡୁଥିବ। ସବୁ ଆଜ୍ଞା ଆପଣଙ୍କୁ ତାଲିକା କରିବାକୁ ପଡୁଥିବ।
ନିହାତି ଭାବେ। ଆମ କାର୍ଯ୍ୟରେ ଦୁଇଟା କାର୍ଯ୍ୟ ଅଛି ଗୋଟିଏ ମାନେ ଆମକୁ ଯିବାକୁ ପଡୁଚି। ପ୍ର ପ୍ରତ୍ୟେକ ଜାଗା ଉପରକୁ ଯିବାକୁ ପଡୁଚି ତାର ଅନୁଧ୍ୟାନ କରିବାକୁ ପଡୁଚି। ତା ସହିତ ସେଇ ଜାଗା ଯାହା ଅନୁଧ୍ୟାନ ହେଲା ତାର ଯେକୌଣସି ସଂକ୍ଷେପରେ ଆମକୁ ଆମକୁ ରିପୋର୍ଟ କରିବାକୁ ପଡୁଛି ଆମ ଉପର ଅଫିସରଙ୍କୁ ବା ମୋ ଅଫିସ୍ ରେ। ଯାହାବି ଆମର ତାଲିକା ରହୁଛି ତାକୁ ଆମକୁ ପୂରଣ କରିବାକୁ ପଡୁଛି। ତ ଏଇଭଳି ରହୁଛି ଆମ କାର୍ଯ୍ୟ ଆଉ ହୁଁ। ସେମିତି। ଆଉ ତାହେଲେ ଆପଣ କଣ ଭାବିଛନ୍ତି ଏ ଆଉ ତ ଚାକିରି ବି ମାନେ ସମୟ ସୀମା ଆଉ ଅଳ୍ପ ଦିନ ରହିଲା ତାପରେ ବି ଆପଣ
ଆଜ୍ଞା ଆଜ୍ଞା ଏଇଟା ଆଜ୍ଞା ଆପଣ ବହୁତ୍ ଜିନିଷ ଗୋଟେ ବହୁତ୍ ଭଲ ଆଜ୍ଞା ଭଲ ପ୍ରଶ୍ନଟେ ପଚାରିଲେ। ଆଜ୍ଞା ଦେଖନ୍ତୁ ମୁଁ ଯ ଯେ ପିଲାବେେଳେ ସବୁବେଳେ ଭାବୁଥିଲି ମୁଁ କିଛି ଗୋଟେ ବେପାର ବେପାର ବାଣିଜ୍ୟ କରିକି ନି ନିଜ ଜୀବନ ଭରଣ ପୋଷଣ କରିବି କିନ୍ତୁ ଯାହା ହଉ ସମୟ ସହିତ ସେଇଟା ଆଜ୍ଞା ମୁଁ ଚାକିରିୀ କଲି ଚାକିରିୀ ଜୀବନ ବି ବହୁତ୍ ଭଲ ରହିଲା ମୋର। ବୁଝିଲେ ତ ବର୍ତ୍ତମାନ କଣ ଭାବିଚି ଆଜ୍ଞା ମୁଁ ଚାକିରିଟି ଛାଡ଼ିଲା ପରେ ମୁଁ ଗୋଟେ ଭାବିଛି ଆଜ୍ଞା କିଛି ଗୋଟେ ବେପାର ଆଜ୍ଞା ଆରମ୍ଭ କରିବି ବୋଲି ଆପଣଙ୍କର ମତ ତରେ କଣ ର ଠିକ୍ ରହିବ ଜିନିଷ ଟା ନାଁ କଣ ଭୁଲ୍ ରହିବ?
ଭଲ ଭାବେ ଦୁନିଆରେ ଯଦି ଦୁନିଆରେ କୌଣସି ଗୋଟେ ବଡ ମଣିଷ ଦେଖିବେ ଆପଣ ଜଣେ ବ୍ୟ ବେପାର କରିକି ହିଁ ବଡ ମଣିଷ ହେଇପାରିଛି ବିଜନେସ ମ୍ୟାନ କୁହନ୍ତି।
ଆଜ୍ଞା।
ଚାକିରୀ କଲେ ଆମ ଦୈନନ୍ଦିନ ଜୀବନକୁ ଆମେ ଭରଣ ପୋଷଣ କରିପାରିବା କିନ୍ତୁ ସମ୍ମାନ ଅଛି କିନ୍ତୁ ଯେ ଆପଣ ବେପାରରେ ଆପଣଙ୍କର ଆପଣ ଯାହା ଲକ୍ଷ୍ୟ ଥିବ ଆପଣଙ୍କ ଯାହା ଡ୍ରିମ୍ ଥିବ ଆପଣ ସେଇ ସବୁ ଜିନିଷ ଆପଣ
ପୂରଣ କରିପାରିବେ ସେଇଭଳି ବହୁତ୍ ଭଲ ଯିନ ଚିନ ଚିନ୍ତା ଧାରାଟା ରଖିଛନ୍ତି ଆପଣ ଯାହାବି ଏ ଅନୁଷ୍ଠାନ କରିବେ ଭାବିଛନ୍ତି ତାକୁ ଭଲସେ ଉପାୟ କରି ପ୍ଲାନିଂ କରି ଆପଣ କରନ୍ତୁ ଆଉ ମୋର ଆଶା ବି ଅଛି ଆପ ଆପଣ ନିହାତି ଭାବେ ସକ୍ସେସ୍ ହେବେ ଆପଣଙ୍କୁ ଯେତେ ଦୂର ମୁଁ ଜାଣିଚି।
ଆଜ୍ଞା ବେ ବେପାର ରେ ମୁଁ ଆଜ୍ଞା ଭାବୁଛି ଦେଖନ୍ତୁ ଆମର ଯେମିତି ରହିଲା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ମୁଁ କେତେଟା ଆପଣଙ୍କୁ କହୁଛି କୋଉଟା ଆପଣଙ୍କ ମତରେ ଭଲ ରହିବ ଆପଣ ମତେ ସେ ବିଷୟରେ ଜଣେଇବେ ବୁଝିଲେ ଆଜ୍ଞା ପ୍ର ପ୍ରଥମେ ରହୁଛି ଆମର ଯେମିତି କିି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଅଟା ଚାଉଳ ସୁଜି ଡାଲି ଏଇ ଜିନିଷ ବେ ବପାର ଯୋଉଟା କି ଆମର ଗ୍ରୋସରୀ ବେପାର କୁହାଯାଏ। ବୁଝିଲେ କିରାଣ ବେପାର ସେଇଟା ଗୋଟେ ବେପାର ରହୁଛି ବୁଝିଲେ। ଆଉ ଗୋଟେ ଆମର ରହୁଚି ଇଏ ଔଷଧ ବେପାର ଏହା ବି ଗୋଟେ ଭଲ ବେପାର ହେଇପାରେ କାରଣ ଆଜ୍ଞା ଦେଖନ୍ତୁ ଆଜି କାଲି ଛୋଟ ପିଲାଠୁ ବୁଢା ଯାଏଁ ସମସ୍ତଙ୍କୁ ଆଜ୍ଞା ଔଷଧ ଦରକାର ହଉଛି। ବୁଝିଲେ କିନ୍ତୁ ସେ ସେଥିପାଇଁ ଆଜ୍ଞା ଟିକେ ଆମକୁ ଜ୍ଞାନ ଅର୍ଜନ କରିବା ପାଇଁ ପଡିବ ଦେଖିବା ଆଜ୍ଞା ଗୋଟେ ଚିନ୍ତା‌ କରିବା ଆମେ ଠିକ୍ ଅଛି ଆଜ୍ଞା ମୁଁ ଆପଣଙ୍କ ସହିତ ଆଉ କେବେ କଥା ହେବି। ଆପଣଙ୍କ ସହିତ ବର୍ତ୍ତମାନ କଥା ହେଇକି ବହୁତ୍ ଭଲ ଲାଗିଲା ନା କଣ କହୁଛ?
ଧନ୍ୟବାଦ ନାଇଁ ନାଇଁ ବହୁତ୍ ଭଲ ଲାଗିଲା ମୋତେ ବି ଧନ୍ୟବାଦ।
ଠିକ୍ ଅଛି ଆଜ୍ଞା ର କୁଚି।